ହ୍ୟାଲୋ।
ହ୍ୟାଲୋ।
ହଁ।
ଶୁଭ ଅପରାହ୍ନ।
ଶୁଭ ଅପରାହ୍ନ ଶୁଭ ମଧ୍ୟାହ୍ନ କଣ କରୁଚ?
କିଛି ନାହିଁ ଏବେ ଖାଇକି ଗଡୁଚି।
ଓହୋ କଣ ଖାଇଲ ଆଉ ଆଜି?
ଆଜି ଭାତ ଆଉ ମଟନ୍ ଆଉ ଆମ୍ବ।
ଓହୋ ହୋ ଆଜି ତାହେଲେ ମଟନ୍ ଖାଇଚ ଅଁ।
ହଁ ତମେ ଖାଇଲଣି?
ହଁ ମୁଁ ଖାଇଲିଣି।
ଓହୋ ଆଉ ଆଜି କଣ ତମର ଖାଇଲ?
ଆଜି ଆମେ ପଖାଳ ଭାତ ଆଉ ଆଳୁ ଭଜା ଖାଇବୁ।
ଆରେ ବଢିଆ ଆଉ ପଖାଳ ଭାତକୁ ଆଳୁ ଭଯା ରେ ଯୋଉ ମଜା ଅଛି ନା ମଜା ଆଉ କୋଉଥିରେ ମିଳିବନି।
ସେଇ ତ ଭଲ ଲାଗୁଚି ସେଇଟା ଆଉ।
ଆଉ ଯଦି ପଖାଳ ଭାତ ଟିକେ ଲେମ୍ବୁ ଟିକେ ଚିପୁଡି ଦେଲେ ଆହୁରି ବଢିଆ ଲାଗେ।
ହଁ ସିଏ ମାନେ ପଖାଳରେ ତ ବେଶୀ ସମସ୍ତଙ୍କୁ ପଖାଳ ବେଶୀ ପସନ୍ଦ ନାଇଁ କି ପଖାଳ ଆଉ ଆଳୁ
ହଁ
ଓଡିଶାରେ ତ ଦେଖିବ ଯିଏ ନା କଣ ନା କଣ ମାନେ ଇ ରୋଷେଇ କଲେ ହେଲେ ଦେଖିବ ଆଳୁ ଯେମିତି ହେଲେ ପଡିଥିବ ସେ ଚିକେନ ହଉ କି ମଟନ ହଉ ଯେତେ ଭଲ ଭଲ ରୋଷେଇ କଲେ ହେଲେ ଆଳୁ ପକେଇବାଟା ପକେଇବି ଆଜ୍ଞା ହଁ କି ନାଇଁ କହିଲ
ଆଳୁ ବିନା ତ ସବୁ ଅଧୁରା ଆଉ
ହଁ ଆମର ଆଳୁ ବହୁତ ସମସ୍ତଙ୍କ ପ୍ରିୟ ଥାଉଛି
ହଁ ଆଳୁ ସବୁଥିରେ ନିହାତି ଆବଶ୍ୟକ କିଛି ଥାଉ କି ନଥାଉ ଆଳୁ ତ ପଡ଼ିବାଟା ପଡ଼ିବ
ହଁ
ଆଉ ତାହେଲେ ଆଳୁରେ କୌଣସି ଜିନିଷ ବନେଇବା ବି ବହୁତ ସହଜ ନା ଯେମିତିକି ତୁମେ ସାମାନ୍ୟ ଆଳୁ ଟିକେ ଚକୁଡି ଦେଲେ ବି ତମେ ଭାତ ଖାଇଦବ
ହଁ
କି ଆଳୁ ଟିକେ ସାଙ୍ଗେ ମାନେ କି ଏତେ ସହଜରେ ହେଇଯିବ ଆଉ ବହୁତ ଜଲଦି ବି ହେଇଯିବ
ସେଇ ତ ଆଉ ତମ ଦେହରେ ଆଉ ଠିକ ଅଛି
ଠିକ ଅଛି କିନ୍ତୁ ଏବେ ଟିକେ ବର୍ଷା ହଉଛି କି ନାଇଁ ମତେ ଟିକେ ଛିଙ୍କ ହେଇଯାଇଛି।
ଓ ହୋ
ତମେ କେମିତି ଅଛ?
ନାଇଁ ମୁଁ ମୋର ବି ଠିକ ଅଛି ଯେ ମତେ ନାଇକି ସେ କୁଣ୍ଡିଆ ହେଇଯାଇଛି ମ।
ଓହ ଏବେ ଯୋଉ ବର୍ଷା ବର୍ଷା ଦିନକୁ ଆହୁରି ପୁଣି ଖରାପ ପାଣି ଆସୁନି କି
ସେଇଟା ପା ସେଇଟା ପାଇଁ ହିଁ ମତେ ବି କୁଣ୍ଡେଇ ହେଇଯାଇଛି ଭଲ ଲାଗୁନି ହେଲେ ହେଲେ ମାନେ ଦେଖ ଏଇ କାଛୁ କୁଣ୍ଡିଆ ଥରେ ହେଲେ କଣ ଜଣଙ୍କୁ ହେଲେ ସମସ୍ତଙ୍କୁ ଧୀରେ ଧୀରେ ବ୍ୟାପି ଯାଉଛେ ନା ମାନେ ଘରେ ଜଣକୁ କାହାକୁ ହେଲେ ଲେ ହେଲେ ଦେଖିବ ଆଉ ଜଣଙ୍କୁ ଆଉ ଜଣଙ୍କୁ ଡେଇଁ ଡେଇଁ ଡେଇଁ ଡେଇଁ ସେ ରୋଗଟା କିଛି ନାଇଁ ଯେ ଆମ ଘର ଗୋଟେ ସାନ ବାବୁଟେ ଅଛି ତାକୁ ବି ହେଇଯାଇଛି କି ନାଇଁ ତାର ପୁରା ପାଦରୁ ନାଇଁ କି ଏମିତି ପୁରା ସେ ମାନେ ପାଦରେ ପୁରା ମାଡି ଯାଇଛି ସେ କୁଣ୍ଡିଆ ଟା କହିଲା ବେଳୁ ବଡ ବିଜାର ନାଇଁ ମାନେ ପାଣି ପାଇଁ ଆଗ ଏମିତି ସବୁ ହେଇଛି ଏବେ
ହଁ ପରା ଆଉ ଆଜିକାଲି ଆହୁରି ଏତେ ଅପରିଷ୍କାର ପାଣି ଆସିଲାଣି ଯେ ତ ସେଥିରେ ଛୋଟ ଛୋଟ ଛୁଆ ମାନଙ୍କ ଉପରେ ବେଶୀ ପ୍ରଭାବ ପଡୁଛି।
ହଁ ଆହୁରିି ମାନେ
ହଁ କୁହ।
ଏଇ ଯେ ଦେଖ ଏ ପାଣି ଥରେ ଯଦି ସେଇଟା ସଂକ୍ରମଣ ହେଇଗଲା ବୋଇଲେ ସେଟା ଦେଖିବ ତାକୁ ଗାଧେଇଲେ ବି ଅସୁବିଧା ତାକୁ ପିଇଲେ ବି ଅସୁବିଧା। ଏବେବି ଦେଖିବୁ ପ୍ରାୟ ଜଣ ମାନେ ପାଣି ଇଏ ପାଇଁ ବି ହେଲେ ଦେଖିବୁ ମା- ମାଛି ବି ଫାଛି ଯଦି ବସି ଯାଇଥିବେ କି କଣ ଖାଇବାରେ ଲେ ଲେ ଲେଲେ। ମୁ କହିଲି ସେଇଟା ପାଇଁ ହେଲେ ଲେ ଦେଖୁଛୁ ପ୍ରାୟ ହଇଜା ଝାଡ଼ା ବାନ୍ତି ଏମିତି ପାଇଁ ତ ହେଲେ ଲେଲେ ହଉଛି। ଆଉ ଆମକୁ ଯାହା ଦେଲେ ନ- ସବୁବେଳେ ସଫା ରଖିବା ଦରକାର ନା ସେ ପାଣି ଟାକୁ। ଆଉ ଆମେ ଯଦି ସେଇଟାରେ ଦେଖ ଏବେ ପୋଖରୀ ଯାକରେ ଯୋଉଟା ଦେଖିବୁ ସେଇଟା ପାଣି ତ ସ- ଖା କରିବାକୁ କିଏ ନାହାନ୍ତି ହେଲେ ଲେ କହିଲା ବେଳକୁ- ସେଇଠା ଆଗ ଏକା ସମସ୍ତେ ଯଦି ଶୌଚ ହେଇଯାଉଥିବେ ସେଇଠି ହିଁ ବ୍ରଶ କରିଦଉଥିବେ। ତାପରେ ସେଇଟା ହିଁ- ସଫା ସଫି କରିଦେଉଥିବ ଆଉ ଦେଖିବ କେତେଜଣ ଯଦି ପାଖରେ ତାଙ୍କର ଘର ଥିବ ନା- ବାସନ ବି ଆଣିକିରି ସେଠି ମାଜିି ଦଉଛନ୍ତି। ଆଉ ଯାହାର ଗାଈ ଗୁହାଳ ଥିବ ସେଇଟା ହଉଛି ଗାଈ- ଆ ଏମାନଙ୍କୁ ଆଣିକରି ସେଇଠି ଧୋ ଗାଧେଇ ଦଉଛନ୍ତି। କୋହିଲା ବେଳକୁ ବଡ ପିଜାର ନା ସେଇଟା ଗୋଟେ।
ହଁ ଆଉ ଏମିତି କହିବାକୁ ଗଲେ ବି ଆମେ ଯୋଉ ଜାଗାରେ ରହୁଛୁ ତମେ ଦେଖିଥିବ- ଏମିତି ହେଇ ହେଇକିନା କେତେଟା ବନ୍ଧ ପୁରା ପୁରି- ଖରାପ ବି ହେଇଗଲାଣି ପୁରା ପଙ୍କରେ ପାଲଟି ଗଲାଣି ସେ ବନ୍ଧ।
ସେଇ ତ ମୁଁ ତ ସେଦିନ ଦେଖୁଉଥିଲି ବା ଆମର ସେ- ଏ ଘର ଆଗରେ ଗୋଟେ ଅଛି ଯେ ବନ୍ଧଟେ- ସେ ବନ୍ଧରେ ପୁରା- ସେ ଯେ ଗଛ ଯାକ ହେଲେ ମାଡି ମାଡି ଅଛି କିଏ ଜ ଯଦି ଭାବିଲା ସେଟା ମାନେ ସେମିତି ଯଦି କଣ ହେଇଗଲା! ଟିକିଏ ଯଦି ଭାବିଥିବ ଯେ ଜାଣିିନଥିବ ନାଇଁ କିଛି ନଥିବ ଏମତି ଭାବିକି ଯଦି ପଳେଇଲା- ଜାଣିଛ ତ ପୋଖରୀ କେତେ ଗଭୀର ଥାଉଛି ନା! ଆଉ ଯଦି ଏମିତି ଗୋଡ ପଶିଗଲା- ସେ ଭିତରେ ବୋଲେ ବହୁତ ଅସୁବିଧା ହବ। ହଁ ନା କେତେ ଜଣ ଇଏ ହେଇଯିବେ ନେଲ ହେଲେ!
ସେଇଠି ଆହୁରି ସେଇଠି ସାପ ହେରିକା ବି ଥାଇ ପାରନ୍ତି।
ହଁ କିଛି ବି ତ ପାଣି ମାନେ ତୁ ସାପ ରହିବେ ଏଟା। କିନ୍ତୁ ଏମିତି ଯଦି ଅସନା ଆହୁରି ହେଇ ହେଇଯିବ- ବୋଲେ ତ ଆହୁରି ସାପ ର ଅସୁବିଧା ଏ ସାପ ଆହୁରି ବଢି ବଢିଯିବ। ଆହୁରି କେତେ କଣ ହେଇ ହେଉ ଯିବ।
ହଁ!
ତାପରେ ଦେଖ ଏବେ କେତେଟା ଗାଁ ରେ ଗୋଟେ ବୋଲି ହିଁ- ଗୋଟେ ନ- ଗାଁ ରେ ମାନେ ଏମିତି ଯଦି ଗୋଟେ ହିଁ ନଦୀ ଥିବ ଏସରି ପୋଖରୀ ଥିବ। ତାହେଲେ ସେଇଟା କଣ ଯେ ସମସ୍ତେ ସେ ଗୋଟେ ପୋଖରୀ ଉପରେ ହିଁ ନିର୍ଭର ଥିବେ। ଆଉ ଯଦି ନଳକୂଅରେ ଯଦି ପାଣି ଫାଣି ବି ଆସୁନଥିବ ବୋ ତାକୁ କେମିତି ସେମାନେ ସଫା କରୁ- କେତେ ସୁରକ୍ଷିତ ଭାବରେ ରଖ- ଏ ନାଇଁ ତାପରେ ଆହୁରି ଦେଖ ଗାଁ ଯାକରେ ତ ଏତେ- ହସ୍ପିଟାଲ ର ବି ଅଭାବ ଉଠାଉଛି ପ୍ରାୟତଃ। ମାନେ ହସ୍ପିଟାଲ ଥିବ କିନ୍ତୁ ଡକ୍ଟର ନଥିବ ଏମିତି ବି ଯଦି- ଥିବ ବେଲେ କେତେ ଇଏ ନାଇଁ ଗୋଟେ! ରୋଗ କୁ ରୋଗ ବଢି ଯାଉଥିବ ନା କିଏ ସଫାରେ ରହିପାରୁଥିବ ନା କଣ! ଯଦି ବି ଆମେ ଏମିତି ପୋଖରୀରୁ ପାଣି ଆଣିକିରି ବି ନେଲେ- ଯଦି ଆମେ ଏଇଠି ଘରେ ଯଦି ହେଲେଲେ କରିଥାନ୍ତେ ସବ ସଫାସତୁରା ହଉଦ ତ ନଳକୂଅ ପାଣି ପିଇବା ପାଣି ତ ଯାହାହଲେ ହେଲେ ଅଲଗା ର- ରଖିବା କଥା ନାଇଁ ମ ନହେଲେ ତ ସେଇ ପାଣି ସେଇ ପାଣି- ପିଇବା ଦ୍ଵାରା ଗାଧୋଇ ଦ୍ଵାରା ସେ ପାଣି କଣ ସ୍ଥିର ହେଇକି ରହିଯାଉଛି ନା। ଦେଖିଲା ବେଳକୁ ସବୁ ମହିଳା ସେଇଟା ହିଁ ଥାଉଛି।
ସ୍ଥିର ହେଇକି ରହିଯାଉଛି ପୁଣି ଆଉଥରେ ଆମେ ବି ତାର ଦୃ ତତ୍ ଜଗ୍ୟ କରୁଛେ ନା। ଯେମ୍ତି ତମେ କହିଲ ବାସନ ନେଇକି ମାଜୁଚନ୍ତି ଲୁଗା ନେଇକି ସଫା କରୁଚନ୍ତି ସେଠି ହିଁ ଯାଇକି ଗାଧଉଛନ୍ତି ଆଉ ଗାଈ ଗୋରୁଙ୍କୁ ବି ନେଇକି ସେଇଠି ଗଧେଇ ଗାଧଉଛନ୍ତି। ତାପରେ ଆଜିକାଲି ଦେଖୁଥିବ ଯେପରି ପ୍ଲାଷ୍ଟିକି ଜିନିଷ ଯାଗ ବି ସେ ଯାକ ସବୁ ତ ପାଣି ଭିତରେ ପକେଇଦେଲେ ସେଇଠି ଆବର୍ଜନା ହବ ହିଁ ନା। ଆଉ କିଛି ଦିନ ପରେ ସେ ପାଣିରେ ସବୁ ଯଦି ଆବର୍ଜନା ସେ ପାଣି ଭିତରେ ପଡିଲା ତ କିଛି ଦିନ ପରେ ସେଇଟା ନା ପାଣି ଗନ୍ଧ ହବା ଆରମ୍ଭ ହେଇଯା ତାପରେ ନା ସେ ପିଇବା ଲାୟିକ ରହିବ ନା ତାକୁ ଆମେ କଣ ସେଇଥିରେ ବାସନ ହେରିକେ ମାଜି ପାରିବା ନା ଲୁଗା ସଫା କରିପାରିବା ନା କଣ। ମାନେ ଆମକୁ ନା ଯଦି ବି ତମେ ଲୁ ଗା ସଫା କରିବାକୁ ଚାହୁଁଚ କି ବାସନ ମାଜିବାକୁ ଚାହୁଁଚ ତ ପୋଖରୀରୁ ପାଣି ଆଣିକି କିଛି ଦୂର ଜାଗାରେ ସଫା କର। ପୋଖରୀ ପାଖରେ ଯିବା କଣ ଆବଶ୍ୟକ କି ଏଇଥିରେ ତ ପୋଖରୀରେ ବହୁତ୍ ମାନେ ବହୁତ୍ ଅପରିଷ୍କାର ହବ ନା ସେ ଜାଗା ଟା।
ହଁ। ଏମ୍ତି ହେଲେଲେ ଯଦି ଆମେ ସମସ୍ତେ ଦେଖ ଆମ ଗାଁ ର ହିଁ ତ ପୋଖରୀ ନା ଆଉ ଆମେମାନେ ଯଦି ଆକା ତାର ପ୍ରତିରକ୍ଷା ପାଇଁ କିଛି ନକରିବା ତାହେଲେ ଆମେ ହିଁ ରୋଗ ଆକ୍ରାନ୍ତରେ ହେବା ଆଉ ଆମ ଆମ ଗାଁ ରେ ହେଲେ ସେଇଟା ଆଉଥରେ ବଡି-ବଡି ଯିବ ଏମ୍ତି ହେଇ-ହେଇ ଆଉ ଥରେ ସେ ରୋଗ ଟା ଚାରିଆଡେ ବଢି ଯାଉଚି ଆଉ ପୁରା ଦେଶ ସାରା ବି ମତେ ସଂକ୍ରମିତ ହେବାର ସମ୍ଭାବନା ଅଛି ସେମ୍ତି ତ କିଛି ନାହିଁ ଯେ ହେବନି ବୋଲେ ହଉ।
ହଁ ଖାସ୍ କରିକି ତମେ କହିଲ ଜୀବାଣୁ ମାନଙ୍କୁ ଯଦି ଅଛି ବୋଲେ ସେମାନଙ୍କ ପାଇଁ ସବୁଠୁ ସହଜ ଉପାୟ ହଉଚି କି ଜଳ ଦ୍ଵାର ବ୍ୟାପିବା ପାଇଁ କିମ୍ବା ବାୟ ହେଲା। ତି ଜଳ ତ ଜଳ ବିନା ତ ଆମେ ବଞ୍ଚି ପାରିବା ନାହିଁ ନା। ଯେହେତୁ ତା ଉପରେ ଆମେ ପୁରା ନିର୍ଭରଶୀର ତ ଆଜିକାଲି ତ ଜଳର ବହୁତ୍ ସମସ୍ୟା ଦେଖିବାକୁ ମିଳୁଚି। ଆଉ ଜଳର ବହୁତୁ ଅପରିଷ୍କାର ହେଇସାରିଲାଣି। ଯେମିତି କିି ଗଙ୍ଗା ନଦୀ ହଉ କି ଯମୁନା ନଦୀ ହଉ। ଆଗ ପରି ଯେମିତି ପୁରା ସଫା ଥିଲା ପରିଷ୍କାର ଥିଲା ସେଟା ତ ଏବେ ଆଉ ନାହିଁ ନା। ତ ଆମର ତ ଆମ ପିଢିକୁ ଏ ଏତେ ଅସୁବିଧାର ସମ୍ମୁଖୀନ ହଉଚି ହେବାକୁ ପଡ଼ୁଚି ତ ଭାବ ଆମ ପୁ ପର ପିଢିକୁ କେମିତି ଅ ସୁବିଧାର ସମ୍ମୁଖୀନ ହବାକୁ ପଡ଼ିବ।
ହଁ। ସେଥିପାଇଁ ଆମକୁ ନାଇଁକି ସେ ଯେ ବ୍ଲିଚିଂ ପାଉଡର ପକେଇଲେ ଭଲ ହେଇଥାନ୍ତା ଯଦି ପୋଖରୀରେ କିଛି ପରିମାଣରେ ବ୍ଲିଚିଂ ପାଉଡର ପକେଇଥାନ୍ତି ବୋଲି ହୁଏତ ହେଲେଲେ ଭଲ ହେଇଥାନ୍ତା। ନାଇଁ କି ଆଉ ଯଦି ଆମେ
ହଁ ସେ ହେଲେ ଭଲ ହେଇଥାନ୍ତା ଯେ ତାର ମାତ୍ରା ବି ତ ଠିକ୍ ହେବାକୁ ପଡିବ, ହଁ-ହଁ।
ହଁ। ସେ ଜାଲି ଯାକର ହେଲେ ଯଦି ଆମେ ସେ ପୋଖରୀରେ ଯିଏ ଥାଆ ମାନେ ଏମ୍ତି ଯଦି କିଏ ଯଦି ଖାଇକିରି ଯଉ ପକେଇ ଦଉଚେ ଫ୍ରୁଟି ପ୍ୟାକେଟ ହଉ। ନହେଲେ ତ ଜରି ଫରି ଯଉ ପକେଇ ଦଉଛି ଗୋଟେ ଯଦି ଜାଲି ଥାଉଛି ସେ ଜାଲିରେ ଆମେ ସ ଫା ବି କରିପାରିବା ନାଇଁ କି ସେମିତି କଲେଲେ ଭଲ ହବ।
ହଁ ଆମେ ମାନେ ହିଁ କିଛିଟା ଲୋକଙ୍କୁ ଏ ଏକଜୁଟ କରିକିନା ନଦୀ ବନ୍ଧ କୁ ସଫା କରିବାର କାର୍ଯ୍ୟ ଆରମ୍ଭ କଲି ଆମ ଦ୍ଵାରା ହିଁ କିଛିଟା କିଛିଟା ତ କିଛି ନହେଲେ ଅଳ୍ପ କିଛିଟା ବିତ ସଫା ହେଇପାରିବ ନାଇଁ।
ହଁ ସେଇ ତ ଆ ସମସ୍ତେ କରିଲେ ଭଲ ହବ ଆଉ ଖାଲି ଜଣେ କହିବ ଯେ ନାଇଁ ମୁଁ କରୁଛି ସିଏ କରୁନି ସିଏ କରୁଛି ମୁଁ କରୁଛି। ଏମିତି ହୋଉଲେ ଭଲ ହବନି ଏକା।
ହଁ ସମସ୍ତଙ୍କର ସାହାଯ୍ୟ କରିବା ବି ଆବଶ୍ୟକତା ଅଛି। କାରଣ ଏକତାରେ ତ ସବୁ କିିଛି ଲି ଇ ମାନେ ଏକାତ୍ ଏକା ତ ସବୁ କିଛି ହେଇପାରିବନି ନା ସମସ୍ତେ ମିଶିକି ଏକତର ହେଲେ ରହିଲେ ହି ସବୁ କିଛି ହେଇପାରିବ।
ହଁ ସେଇ ତ।
ହଁ।
ଆଉ ଆପଣ ଯାହା ହେଉ ଜଳ ପ୍ରଦୂଷଣ ବିଷୟରେ ଏତେ ଭାବୁଛନ୍ତି ମାନେ ସମାଜରେ ତ ସମସ୍ତେ ରହିବା ପାଇଁ ଚାହୁଁଛନ୍ତି କିନ୍ତୁ ସମାଜର କେମିତି ସଦୁପଯୋଗ କରିବେ ସେଇଟା କିଏଲେଲେ ଜାଉଁନାହାନ୍ତି କାହାକୁ କହୁନାହାନ୍ତି ହେଲେ ଲେ କିଏ ତାହାକୁ ସତର୍କ କରୁନାହାନ୍ତି ଯେ ଏମିତି ହେଇପାରିବ ବୋଲି। ଆପଣ ବିଷୟରେ କେତେକ ଜାଣିଛନ୍ତି ସେଥିପାଇଁ ମୋତ ବହୁତ ଖୁସି ଲାଗିଲା ଧନ୍ୟବାଦ।
ବି ବହୁତ ଖୁସି ଲାଗିଲା ଧନ୍ୟବାଦ।